ହ୍ୟାଲୋ କଣ କରୁଚ କି? ଗାଧେଇ ସାଇଲଣି ନା?
ହଁ ବା ସଖାଳୁ ଗାଧେଇ ସାରିଲିଣି ଆଜି।
ହଁ ଖାଇସାରିଲଣି ନା?
ନା ସକାଳେ ଜଳଖିଆ ଖାଇଥିନୀ।
ପୁଅଟା ଏଇ ତଳ ଖେଳୁଛି।
ହୁଁ ହୁଁ।
ମୁଁ ଏ ଉପର ରୁମରେ ଅଛି, ସେ ତଳ ରୁମ ରେ ଖେଳୁଛି।
ହୁଁ ହୁଁ।
ଏଇ ଆତି ନା ତା ପୁଅଟା ଅଛି ତ।
ହୁଁ।
ଏ ତା
ଝିଅ ପଳେଇଲେଣି?
ନା ତ ଝିଅ ପୁଅ ଦି ଜଣ ଯାକ ଅଛନ୍ତି ଆଜି ପଳେଇବେ।
ହୁଁ ହୁଁ।
କାଲି ପଳେଇଥାନ୍ତେ ମୁଁ କହିନି ଆଜି ଅଛି ରଜ ଟା। ବୁଲାବୁଲି କରିବ ଛୁଆ ଥାନ୍ତୁ ଆଜିି ଦିନଟା କାଲିକୁ ପଛେ ପଳେଇବେ।
ହୁଁ।
ଆଉ ସେଠି ଥିଲେ ଆଜି ପଳେଇବେ ଆଉ।
କାଲି କଣ ପ୍ରୋଗ୍ରାମ ହଉଥିଲା ମେଲୋଡି କି ଡ୍ୟାନ୍ସ?
ହୁଁ ସବୁ ହଉଥିଲା।
କାଲି ଆମର ଏଠି ମେଲୋଡି ହଉଥିଲା। ଆଉ ଯୋଉ ମ୍ୟାଜିକବାଲା ଆସିଥିଲା ମ୍ୟାଜିକ କରୁଥିଲା।
ଆମର ଗଲା ବର୍ଷ ଏଇ ଯୋଉ ଆସିଥିଲା ବିଶ୍ଵକର୍ମା ପଡିଆକୁ ମ୍ୟାଜିକ୍।
ମ୍ୟାଜିକ ହଉଥିଲା ମେଲୋଡି ହଉଥିଲା ଛ କାଲି ତ ଆମ ଗାଁ ଛକରେ କଷିକି ବର୍ଷା। ଏଇ ଯାଇଥିଲା ଗୀତା ବୁଲିତେ ତାକୁ ଫୋନ କରିକି ପଚାରିଲାଆଳକୁ କହିଲା କଷିକି ବର୍ଷା କିନ୍ତୁ ଗାଁ ଭିତର ନାହିଁ।
ହଁ ଆମର ବା ମେଘ ହେଲା ଆମେ ସେମିତି ଯାଇଥିଲୁ ଆମର ମେଘ ହେଲା ଯେମିତି ପଳେଆସ ମୁଁ ଆଉ ତାପରେ ହେଲା ଆଉ ମାନେ ଜିମି ବୋଲି କହୁଥୁନୁ ଗଲୁ ନାହିଁ।
ଗାଁ ଭିତରେ ଆମର ମେଘ ନାହିଁ।
ଓହୋ।
ଆଉ ଟିକେ ଫିସି ଫିସି ପକେଇଲା ଛାଡିଗଲା ଛକ ଉପରେ କାଳେ କଷିକି ବର୍ଷା।
ହୁଁ ହୁଁ।
ଆମେ ଦେଖି ଦୁଖା ଆଇଲୁଣି ଦଶଟା ସାଢେ ଦଶଟା ହେଲାଣି ଆସି। ଖାଇନୁ ଆଉ ତଥାପି ମେଲୋଡି ସରି ନଥିଲା ମେଲୋଡି ସରିଲା ସାଢେ ଏଗାରଟା ବାରଟା ହେଲା।
ହୁଁ।
ଆଉ ମୁଁ କହିଲି ଛୁଆ ଟାକୁ ଜର ହେରା କାକରରେ ଧରିକି ବସିବି ନା?
ମୁଁ ତୁର ରହିନି ଝିଅ ପୁଅ କହିଲେ ମୁଁ ଦେଖିନି ମୁଁ ସେଇଥିାଇଁ ଆଉ ଧରିକି ପଳେଇଆଇଲିି।
ହୁଁ।
ହୁଁ।
ହଁ ଲାଷ୍ଟ ଦିନ ହୁଏ ଏ ଯୋଉ ରଜ ପହିଲି। କରନ୍ତି ସେଇଟା କରୁଥିଲୁ ତ ମେଘ ହେଲା ଆମେ ପଳେଇ ଆସିଲୁ।
କାଲି ଆମକୁ ଡାକିଥିଲେ ମାଇକି ରେ କାଲି କଣ ଯେ ପୁରସ୍କାର ଦେବେ ବୋଲି ପୁଣି କଣ ହେଲା କହିଲେ ନା କାଲି କି ସବୁ ଏକାଠି ହବ ପୁରସ୍କାର ଦିଆହବ ରଜ ବାଟୁଆ ହବ।
ଆ ଆଜି କଣ ତମ ଗାଁରେ ରଜ ବାଟେଇବେ କି?
ହଁ।
ଆଜି ଗୁରୁବାର ଟା ରଜ ବାଟେଇବେ?
କହୁଥିଲେ ତ ଆଜି ଗୋଟେ ସାରି ବାଟେଇବେ ବୋଲି କାଲି ଗୋଟେ ସାରି ବାଟେଇବେ ବୋଲି ଇ ତ କହୁଥିଲେ ଏ କଣ ଠା କୁକୁର ଫୁକୁରକୁ ରଜ କଣ ଗୁରୁବାରେ ବାଟାନ୍ତିନି।
ବାଟାନ୍ତିନି କାଳେ ଗୁରୁବାରେ।
ମୁଁ ଜାଣିନି ଏଇ ଯୋଉ ଆମ ସଇଟା କହୁଥିଲେ ଯୋଉ ବନ୍ଧଘଡିଆ ସାହିଟା କହୁଥିଲେ ତ ଆଜି ବାଟେଇବେ ବୋଲିକା। କହିଲେ କାଲି ଏକାଠି ହବ ପୁରସ୍କାର ଦିଆହବ ରଜ ବାଟା ହବ ଏଇଆ କହୁଥିଲେ। ଆଉ କିନ୍ତୁ ଛକରେ କାଲି ବାଟେଇବେ ଉପସାହିରେ ବି କାଲି ବାଟେଇବେ। କିନ୍ତୁ ଏଇ ସାହିରେ କହୁଥିଲା ଆ ମୁଁ ବି ଭଲସେ ଜାଣିନାହିଁ। ପୁଣି ଯାହା କହିବେ ଚାରିଟା ବେଳକୁ।
ହୁଁ ହୁଁ।
ହୁଁ।
ରଜଟା ଝିଅ। ହେଲା ଆଉ ଝିଅ କଣ ଗୁରୁବାର ଦିନ ଯିବକି ବାପା ଘରୁ ଶାଶୁଘରୁକୁ?
ଓହୋ।
ସେଇତିପାଇଁ ଗୁରୁବାରେ ବାଟାନ୍ତିିନି।
କୁଲିଦେଇ ହେରିକାବା ସବୁ ଅଛନ୍ତି ଯାଇନାହାନ୍ତି ସେ ମଙ୍ଗଳବାର ଆସିଥିଲେ କହୁଥିଲେ ବୁଧବାର ପଳେଇମୁ ଆକଇଲାତ ନନା ହେରିକା ନାହାନ୍ତି ଥାଏ ମୁ ରହଲୋ ଜିତିଚୁ ପୁରସ୍କାର ନବୁନିକି ପଳେଇଯିବୁ। ମ୍ୟୁଜିକ୍ ଚ୍ୟାରରେ ଫାଷ୍ଟ ହେଇଁଚୁ।
ଆମ ଗାଁରେ ଦେଖୁନୁ ସବୁ ସରିବ ଲାଷ୍ଟ ବେଳକୁ ଗୀ ଗୀତ ଲଗେଇବେ ଏଁ-ସରିଗଲା ରଜ ସରିଗଲା ଝିଅ ବିଦାବେଳ ଆ
ହୁଁ ସରିଗଲା ରଜ ଏଥର ହୁ ହୁ।
ଆଉ ତୋ ପୁଅ ଝିଅ?
ଏ ଶୋଇଥିଲେଲୋ ଡାକିଡାକି ମୁଁ କଇନି ଏରା ଉଠୁନ ଗଧ ଗଧ ଉଠୁନ ଏମିତି ଡାକିନି ଯେମିତି ଏଇନା ଉଠିଲେ।
ଅଁ ହଁ।
ଏଇ ବେରସିଟି ରଖୁଥିନୁ ଉଠିକି ଗଲେ ଆଙ୍କ କତିକି ଫୋନ୍ କନି ରଖି ସାରିକି ଫୋନ୍ କନି ମୁଁ କଇନି ବେସିଟି ରଖିବିନା। କହିଲେ ମୁଁପା ଆଣିଚି ଗୋଟେ ମୁଁ କଇନି ତୁମେ ଆଣିଚି ମତେ ପଚାରିନ। କଇଲେ ତୁମେ ରଖିଲ ମତେ ପଚାରିନ।
ହଁ।
ମୁଁ କଇନି ଅ ନଥିଲା ବୋଲି ମୁଁ ରଖିଦେନି ସେ କଇଲେ ନଥିଲା ବୋଲି ମୁଁ ଘିତି ଆସିଚି।
କଁ ଆଉଗୋଟେ ବେରସିଟି ଫୁଣି ଆଣିଚିନାଁ କଣ?
ହଁ ସେକାଳେ ବାଟୁରୁ କୋଉଠି ଆଣିଚନ୍ତି।
ଅଁହଁ।
ମୁଁ କଇନି ହଁ ଥାଉ ଏରା କଣ ପଚିବା ଜିନିଷ ପଚିଯାଉଚି।
ହଁ ତୁକେତେ ଟଙ୍କା ଦେଇକି ରଖିଲୁ?
ଉଁ ତିନିଶହ ଟଙ୍କା ନେଁଖା। ତକିଆ ଖୋଳ ସହ ଏରା ଲାଷ୍ଟିଙ୍ଗ କରୁଚି ହଁ ମୋ ଦେଇତ କଇଲା କଇଲା ଆମେତ ବର୍ଷ ବର୍ଷ ଧରି ପକଉଚୁ କିଛି ହଉନି ମୋ ଦେଇତା ଯାହାବି କଇଲା କଇଲା ଆମର କିଛି ହଉନି ମୋ ବୋଉତ ରଖିଚି କେବେଠୁ ଆମ ଦେଖିଲୁଣି ଏବେରସିଟି ଆମ ନାଣ୍ଡି ଥିଲାବେଳୁ ତାଆଗରୁ ପକେଇଲାଣି କିଛି ହଉନି ଭାଉଜ ହରିିକା କହୁଚନ୍ତି କି କିଛି ହଉନି ମୁଁ କଇନି ଯଦି କିଛି ହଉନି ଯଦି ସମସ୍ତେ କହୁଚ ଆ ମୋର ତ ବେରସିଟା ଥରେ ଏଇ ଥର ନୂଆଟା ଯେଉଟା ଅନଲାଇଲେ ମଗେଇଥିଲେ ଥରେ ପକେଇଚି ଥରେ ପକେଇକି ଏଇ ଆସ୍ ସିଣେଇକି ଏଇଠିକି ଧୋଇକି ବୁଧବାର ଦିନ ଧୋଇଲି ଶୁକ୍ରବାର ଦିନ ଏଇଠିକି ଆଇଁନି। ନା ସେଶୁକ୍ରବାର ଦିନ ଧୋଇକି ଧୋଇକି ଆଣି ପକେଇଲା ଦେଖିଲା ବେଳକୁ ବିଦିଲା ଭଳିଆ ହେଇଗଲାଣି। ଆଉତ ଇଏତ ଯୋରା ଆଗରୁ ଆଣିଥିଲା ସେମିତି ଦି ଥର ପକେଇଚି ତାଙ୍କ ଇନଚାରଜ ସାଙ୍ଗର ଯାଇକିନା ଆଣିଥି ଯୋଉ ଦି ଥର ପକେଇଚି ସେ ଧୋଇଲାକୁ ବିଦଲା ଭଳିଆ ସମସ୍ତେ ସେମିତି କଉଚନ୍ତି ନାଁ ଏରା ଲାଷ୍ଟି ଟିଙ୍ଗ୍ତ କରୁଚି ମୁଁ ସେଥିପାଇଁ ଦିଟା କିଣିିଦେଇଚି ଦିଟା କିଣିିଦେଇଚି। ହୁଁ। ପିନ୍ଧେଇଚି ମୁଁ କଇନି ବେରସିଟ ନଥିଲା ସେ ଗୋଟାକ ଅନଲାଇଲେ ମଗେଇଥିଲେ ଏଇ ଯୋଉ କଟନଟା ଆଉ ମୁଁ କଇନି ହେହଟାତ ବିଦିଲା ଭଳିଆ ଶିବ
ହୁଁ ଶିବ ଶିବ ଠାକୁର।
ଓ ଶିବ ଠାକୁରଙ୍କ ବାହାଘର ଆଛା ଠାକୁରଙ୍କ ବାହାଘର କହୁନ ଶିବ ବାହାଘର ଶିବ ବାହାଘର କଇନେ କିଏ ଜାଣିବ।
ଆ ସେଟାତ ତାର ଆରନାଁଟା କଇମିନେଇ ଆଉ କଁ କଇମି।
କିଛି ନକଇନେ କହିଥାନ୍ତ ଠାକୁରଙ୍କ ଶିବ ଠାକୁରଙ୍କ ବାହାଘର।
ଆଉ ବାହାଘର ଆଜି, ହଉଚି ମନ୍ଦିରରେ।
ଉୁଁ, ହୁଁ, ମାନେ କଣ ବର୍ଷରେ ଥରେ କରନ୍ତି ନା କଣ?
ହଁ, ହଁ।
ତି ବର୍ଷ କରନ୍ତି।
ହୁଁ।
ଅ, ହଁ। ଆସିବ କୋଉଦିନ?
ଦେଖିଆ।
ଖାଲି ତ ଦେଖିିଆ, ହୁଁ, ହୁଁ।
ଆମର ତ ଗୁରୁବାରକୁ ସାତ ଦିନି ହେଇଥିବ।
ତୁମେ କି ବାରେ ଆଇଲ କି?
ହୁଁ, ହୁଁ, ତୁ ବୁଝିପାରୁନୁ କି ମୋ କଥା?
ଅ ହ, ହୋ, ହୋ, ହୋ, ହଁ ହଁ ହଁ ହଁ ହଁ।
ଆଉ ସାତ ଦିନ ହେଇଥିବ ଆଉଁ। ହଁ, ଆଠ ଦିନି ହଁ, ହଁ ହଁ। ମାନେ ବୁଧୁବାର କୁ ଠିକ୍ ସାତ ଦିନି ହଉଛି ନାଇଁକି! ଆଛା ସେ ବୁଧୁବାର
ଅ, ହଁ। ମୁଁ, ସେଇ ସୋମବାରେ ବ୍ୟାଙ୍କରୁୁ ଆସିଲା ପରେ, ଆଉ
ଉ, ହୁଁ। ମୁଁ ବ୍ୟାଙ୍କ ଯିମି କହୁଥିନି-ଇ, ମୁଁ ଆମ ଚିଣ୍ଟୁ ତାର ସବୁ ଏ ଟି ଏମ୍ ଫେଟିଏମ୍ ରୁ ପଇସା ଉଠଉଛି ତ।
ହୁଁ।
ଆଧାର କାର୍ଡରେ। ଆ ମୁଁ କୁହେ, ଦେଖିଆ ଆଗେ ଏଇଟି ଦେଖିବା ଟ୍ରାଏଲ୍ କରେ କଣ ହଉଛି? ଏଁ, ଦେଖେ ଯଦି ନହେଲା ତା ହେନେ କୁ-ଉ ଉଁ ଜିମି ବ୍ୟାଙ୍କ୍ ଗୋଟେ କେ ୱାଇ ସି ଦେବା ପାଇଁ ଆଉ।
ଓହୋ।
ଆଉ ଯଦି ହବ ଖାଲିଟାକୁ କାଇଁ ବ୍ୟାଙ୍କ କୁ ଯିମି।
ଉ ହୁଁ।
ସେ ବି ପୋଷ୍ଟାଲ ର ପୋଷ୍ଟାଲ ଯୋଉ କାର୍ଡ
ସେ ଯୋଉ ବୁଧୁବାର କୁ ବାହାରିଚ ଆସିବ ବୋଲି! ତୁମେ ଗଲ କୋଉଦିନ କୁହନି?
ହଁ, ପା ସୋମବାରେ।
ସୋମବାରେ ଆଇଲ, ହଁ ବୁଧବାରକୁ ଦଶ ଦିନ ହଉଛି ଚଳିବ।
ହଁ।
ଆସିବ ପା, ନା ମାନେ କେତେ ଦିନି ହଉଛି କଣ, ମୋର ବୁଧବାରକୁ ହଉଛି ନଅ ଦିନି। ନା, ନା, ବୁଧବାର କୁ ହଉଛି ତେର ଦିନି। ଏଇ ଯୋଉ ସୋମବାର ପରେ ତାର ଯୋଉ ବୁଧୁବାରଟା ଯିବ ତେର ଦିନି।
ସେ ତାରଁ ସିଏ ତ ତାର ପୋଷ୍ଟାଲ୍ ପଇସା ଯେମ୍ ସବୁ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଏ ଷ୍ଟେଟ ବ୍ୟାଙ୍କ୍ ସବୁ ପଇସା ଉଠଉଛି କାଳେ।
ହୁଁ।
ସବ୍ ପଇସା ଉଠ୍ କହୁ ଯେ, ମୁଁ କହିନି, ଦେଖିବା ମୁଁ ଦେଖେ ନେଇକି ଯାଇଥିଲି ସକାଳେ ତା କତିକି ଆଧାର କାର୍ଡ ଟା। ନେଇକି ଯାଇଥିଲି ଯେ, କହିଲା ମୋର ଏଇନା ପଇସା ନାହିଁ। ଚଉଦ ହଜାର ଟଙ୍କା ଥିଲା, ଜଣେ ଆସିକି ନେଇଗଲାଇଁ। ଆ ଦେଖିଆ କିଏ ଡିପୋଜିଟି କରନ୍ତୁ, ଉଠେଇବୁ ଆସିକି।
ଅ ହଁ।
ଦେଖିଆ, ସେ ତା କତିରେ ଦେଖିଆ ଦେଖିଆ କଣ ହଉଛି ଆଉ? ନ ନାଇଁ ମୁଁ ନନାଙ୍କୁ କହିଛି ନେଇକି ଯିବେ ହସ୍ ପୁରା।
ଅଂ ହଁ।
ତାପରେ ଜିରୋ ଆକାଉଣ୍ଟ୍ ଟା ନା ଜିରୋ ଆକାଉଣ୍ଟ୍ ଟା ଧର କଟେ ନେଇ ପଇସା କଅନ୍ତି।
ହୁଁ।
ମାନେ ଆକାଉଣ୍ଟା ଟା କଟେଇନି କଣ ତ ଜିରୋ ଆକାଉଣ୍ଟ୍ ଏତେ କଟିବନି ଶୀଘ୍ର ପଇସା। ଯା ମାନେ ଇଏ, ଆଉ ସେଇଥି ପାଇଁ କୁହନ୍ତିନି ହ ମୁଁ ନିରାଠ୍ ଏ କାଳେ କଟୁ ନଥିବ କିଛି ହେଇନଥିବ।
ଓହୋ।
ଏମିତି ହଉ ଖାଲିଟା କାଇଁ ହସ୍ପିଟାଲ୍ ଯିବି ଏଇଠି ଏକାଥରେ ଉଠ୍ ହୁରା ଦେବି ସଇଲା ଆଉ।
ଆଙ୍କେ ଏ ନା କହୁଥିନେ ଆସିକି ଝିଅ ଟାକୁ ନେଇଯିବ, ଏଠିକି ଆସିବନି ଛକକୁ ଆସିବ ମୁଁ ଯାହା ହାତରେ ବତେଇ ଦେବି ନେଇଯିବ।
ହୁଁ।
କହିଲେ ଥାଉ ଯାଇଚି, ମୁଇ ଥାଉ ତାର ଆଜି ଟ୍ୟଉସନ ଖୋଲିବ ଥାଉ ଯାଇଚି କଣ।
ହୁଁ, ତା ‌ଆଣ୍ଟି ପାଟି କରିବ କିନ୍ତୁ।
ହଁ ମୁଁ କଇନି ଆଣ୍ଟି ପାଟି କରିବେ ତେମେ ଆସିକି ନେଇଯିବ। ଆଉ ପୁଅ ଟା ପଛକେଥାଉ, ଆମ ଦେଇଟା ବାହାରିବେ ବୋଲି କେତେଦିନ ରହିବୁ ମୁଁ କହିଲି ସୋମବାର ପଳେଇବି ଲୋ।
ଯାଅ ସେ ଯେତେବେଳେ ଶୋଦିବ ସେତେବେଳେ ଜାଣିବ ରହିଥା।
ନା କାଲି ତ ଛୁଟି ଥିଲା ଆଜି ଖୋଲିବ।
ତାପରେ ଧର ଆର୍ଦଶ ପରୀକ୍ଷା ଦବ ନା, ଟିକେ ପଢିଲେ ସିନା ତୁ ଯାହା କରିବୁ ଛୁଆ ନ ପଢିନେ କଣ କରିବୁ। ଆଉ ତୁମେ ଯଦି ଛୁଟି ରେ ଯାଇକି ଧର ରହିବ ସେ କଣ ପରୀକ୍ଷା ଦଉଥିବ। ହୁଁ, କାଲି କାଲି ଖୋଲା ଥିଲା ହେଲା। ଏଇ ଝିଅ ଶୁଣୁ ହଁ ଝିଅ ହେରିକା କହିଲେ ଆମେ ଯିମୁ। ଛୁଟି କର। ଆରେ ସେ କହିଲା ଆରେ ଦେ କହୁଛନ୍ତି ଆଉ ଗୋଟେ ଦିନ ଖୋଲିବି, ଦେ ତାହେଲେ ଛୁଟି ହେଉଯାଉ ଗୋଟେ। ସମସ୍ତେ ପାଇଁ ଛୁଟି କରିଦେଲେ ଆଉ ଆଜି କହୁଥିଲୁ ସମସ୍ତଙ୍କର ଏ ନା ନା କାଲି ବା ଲେଖିଥିଲେ କାଲି ଚାରଟା ବେଳେ ଛୁଆ ଯାଇଥିଲେ।
ହଁ ଯିଏ ଯାଇଥିବେ ଝିଅ ହରିକା ତାଙ୍କର ଏଣେ ଯାଇଥିବେ ବୋଲି ଯାଇନଥିବେ।
ଯାଇନଥିଲେ ଜଣେ ଚାରିଟା ତିରିଶ ରେ ବା ତାଙ୍କ ଟିଉସନ ଲେଖିଥିଲେ ଆ ମୁଁ ବା ଦେଖିଛି ମେଶେଜ୍ଜ ରେ।
ହୁଁ, ଦିଟା ଯାହା ପଚାରଥିଲା କୋଉଦିନ ଯିବା ମୁଇ ସୋମବାରେ, କହିଲା ଜଣେ ରୁ ଦି ଜଣ ରୁ ତିନି ଜଣ ହେଲଣି। ପନ୍ଦର ଦିନ ମାସ ନେଖା ରହୁନ, ମାନେ ହଲ ଛୁଆ ଯାଙ୍କ ପା ପାଠ ପଢେଇବ ତୁମେ ରଖିକି ଆମେ ପନ୍ଦର ଦିନ ମାସେ ନେଖା ରହିବୁ। ଛୁଆଙ୍କ ଟିଉସନ ପାଇଁ ଆଉ କଣ କି ଇସ୍କୁଲ ଟ୍ୟୁସନ ପାଇଁ ଆଉ କଣ।
ଛୁଆ ଟିକେ ବଡ ହନ୍ତା ସଇଲା ଆଉ। ଛୋଟ ହେଇଥିବେ ଯାଇକି ସେତଳୁ ରହୁଥିବୁ କିଛି ନାହିଁ। ଆଉ ଟିକେ ବଡ ହେଲା ଛୁଆ ସଇଲା, କୁଆଡେ ଯାଇକି ରହିବୁ ଖାଲି।
ଏଇତ ସୋମବାର ଦିନ ତ ସବୁ ଆସିବେ ଆଉ, କାମଦାମ
ତ ଝିଅ ଯାଇ କଣ କହୁଥିଲା ନା ଘକୁ ଯାଇଥିଲା ଯା
ଉ ନା।
ଭଲ କହୁଥିଲା ବା ସବୁ।
ହଁ ମୁଁ ଆଉ ଏତେ ପଚାରେନି, ପଚାରନି ଆଉ ଏତେ କଥା କିଛି ପଚାରିନି। ଆଉ ମୁଁ ଖାଲି ପଚାରିଲି ଜ୍ୱର ଆସିଥିଲା କି ମା, ମୁଣ୍ଡ ଫୁଣ୍ଡ ବିନ୍ଧୁଥିଲା, କହିଲା ନା।
ଓହୋ।
ଏୟା ଆଉ ଜର ବି ଆସୁନଥିଲା ସଖାଳ ଯାହା ମେଡିସିନ୍ ଦେଇ ଦେଇଥିନି। ଥଣ୍ଡା ମେଡିସିନ୍ ଦେଇଦେନି ଥଣ୍ଡା
ଦେଇଛନ୍ତି? ଆରେ ଆଗରୁ କିଣିକୁଣାଇ ସବୁ କରି ରେଡି କରି ରଖିଦେଇଥିଲେ ସବୁ।
ଶୁଣି ନାହାଁନ୍ତି। ଆଉ ଏ ରନ୍ତି ଝିଅକୁ ପଚାରୁଛନ୍ତି ଯେ ଥଣ୍ଡା ଔଷଧ ଦେଇ ଦେଇଥିନି, ଖାଇସାରିଲା ପରେ ଜର ଔଷଧ ଦେଇଦେନି। ଦେଇଦେଲା ପରେ ରେ ଆଉ ଦିନମାନସାରା କାଲି ଜର ଆସିନାହିଁ। ମାନେ କାଲି ଯାହା ସ- ପହର ଦିନ ଆସ ଥିଲା ଖାଲି ସକାଳେ ଟିକେ ଉଷୁମ ନାଗୁଥିଲା ଦେଇ ଦେଇଥିନି।
ହଁ।
ଆଉ ଜର ଫର କିଛି ଆସିନାହିଁ, ଆସିଲା ପରେ ଦେଖିନି ମାନେ ଆଉ ଜର ଫର ଆସିଛି ଔଷଧ ଦେମି କହିଲା ନା। ସିଏ ଆସିକି ପହଞ୍ଚିଲା ପରେ ଆମେ ଗନୁ ବୁଲିବା ପାଇଁ ଶାଳ ଆଡେ। ମେଲୋଡି ହଉଥିଲା ଇଏ ହଉଥିଲା, ଦେଖିଦୁ କାଇଁକି, ଆଇନୁ ଇଏ ତାଙ୍କର ଆସିଥିଲେ କାଲି ରାତିରେ।
ହୁଁ ଆ, ଆସିଲନି ଇଆଡେ ବୁଲିତେ।
କଣ ବୁଲିବାକୁ ଆସିଥିଲେ କିିଲୋ?
ହଁ।
ଇଲୋ କଣ ରୁପାଲି ଆଣିଥିଲା ଯେ ଦେଇ ଘରୁକୁ କୁନି ବୋଉ ଘରକୁ ଦବା ପାଇଁ ଆସିଥିଲେ। ଏ ଆସିଥିଲେ ଯେ ମୁଁ ଫୋନ୍ କନି ମୁଁ କଇନି ତିନି ରଜଆଙ୍କ ଡାକି ଡାକି ଟୋଟାଲି ଆସୁନ, ଆସୁନ ଏଇ ନନେ ଖାଇଦେଇକି ପଳେଇବ। ଆଉ ରୂପାଲୀ ତ ସେଣେ ଯାଇଥିଲା କଣ ରାନଥିବ ରାନ୍ଧିବ ଆସୁନ ଖାଇଦେଇ ପଳେଇବ। ପହିଲି ଦିନ ଡାକିନି ଛୁଟିବାର ଆସିଲନି, ସୋମବାର ମନା କଲ ମଙ୍ଗଳବାର ଆସୁନ ଆଜି। ବାଧ୍ୟ କନି ଯେମିତି କଇଲେ ମୋତେ ଦେଇଦେଇକି ସେ ବାଟେ ଖାଇଦେଇକି ପଳେଇମି। ଆସିକି ଆଟା ବେଳେ ପହଞ୍ଚିଲା, ଖାଲି ଖାଇଦେଇକି ପଳେଇଲେ। ଡିଉଟି ବୋଉ ଦେଇଥିଲା ଆମ ଘରକୁ ସେଇଥିରୁ। ହେ କହିଲେ ନା କଣ ଯିମି କଣ ବୋଉ ଦେଇଥିଲେ ଆଉ,
ନୂଆ ଗାଁ ମାମୁଁ ଘରକୁ ଗଲୁ।